ଆଉ ତ ତମ ଆଡେ କାଳେ ନାଗଚତୁର୍ଥୀ ଓଷା କରୁଛନ୍ତି?
ହଁ। ନାଇ ଏ ଯୋଉ ଗଛ ଏଇକିନା କରା ହୁଏ।
ଯାର ମାନସିକ ଥିବ କରନ୍ତିନା, ସେମିତି କରନ୍ତି?
ଏମିତି ତମ ଗୋଟେ ମନର ତାଙ୍କୁ ସେଟା ତମେକରିବାକୁ ପଡିବ।
ହୁଁ ହୁଁ, ମୁଁ ଯେ ସେ ଓଷା ଟିକେ କରିଥାନ୍ତି। ଆମ ଗାଁ ରେ ଏଠି କିଏ କରୁନାହାନ୍ତି।
ପରେ, ଆମେ ସବୁ କରୁଛୁ। ହୁଁ।
କଣ୍ କହିଲୁ?
କୋଉ ମାସରେ ପଡେ?
ନଭେମ୍ବର
ମିକ ଯ ଚାଲେ କହୁଛ।
ମତେ ଟିକେ ବୁଝିକି କହିବ ଓଷା କଲେ କଣ କଣ ହଉଛି ସବୁ ଦରକାର ପଡେ, ଆଉ ସବୁ ବର୍ଷ
ବ୍ରାହ୍ମଣ ହଉଛି ସେ ପୂଜା କରେ ନା ନିଜ ନିଜ
ନାଇଁ ନାଇଁ। ହଁ ସେ
ହୁଁ ବହି ଫଇ ଗୋଲା ହୁଏ କି?
ସେିଲାମା ମମା ଖ ହ ହ ହୁ
ହଁ ହ କ ସେତି ପୂଜା କଲେ କଣ ପିଠିାପଣା କଣ କରିବେ ନା। ଆଉ କଣ ସବୁ ଭୁତ ଲାଗ କଣ କହିଲ?
ଆମଳମଳ କଣ ତାଙ୍କର ଭୋଗ ହବ ସାବିତ୍ରୀ ଓଷା କରୁଛ? ନମିତର ନନ ଅନଭ କ ନା
ହୁଁ ହୁଁ। ହଁ ଆ ବୁଧ ବାର ଆଜୀ ବୁଦ୍ଧେଇ ଓଷା କରନ୍ତି।
ମୁଁ ଜାଣିନି ନାଇ କେବେ କରନି।
ସେ ସ କହିଲ କଣ କଥା ମାନସିକ କରିକି କଲେ ସେ ତାର ପୁଅ ଫୁଅ ହୁଏ। କଣ କହିଲେ ବୁଧେଇ ଓଷା କଣ କହିଲ ଆମ ଗାଁ ରେ କରନ୍ତି ସବୁ ଉଁୁ କେତେ ଜିନିସ ଦରକାରେ ଓ ହୁଙ୍କା ମାଟି ଅଇ ଦୁସି କାଠି। ଆଉ ତାଳ ପତ୍ର ଲିଖନୀ ଆଉ ହଉଛି ଅଁଳା ଡାଳ। ଆଉ ହୁଙ୍କା ଏମତି ଉଇ ହୁଙ୍କା। ତାକୁ ସବୁ ଆଣିକି ଆଉ ହୁଁ ଘର ସବୁ
ହ
ହ ଘର ଫର ସବୁ ଧୁଆ ଧୁଇ କରି ଝୋଟି ଫୋଟି ପକେଇ ଆଉ ପାଞ୍ଚ ପାଳି ସେ ଓଷା ହୁଏ। ପାଞ୍ଚ ପଳୀ ଓଷା ହୁଏ। ସବୁ ଦିନ୍ ସେ ଚାଉଳ ଭଜା ଭୋଗ ଦିଆ ହୁଏ। ସବୁଦିନ ସନ୍ଧ୍ୟା ବେଳକୁ ଆମର ମୋ ବୋଉ ହେରୀକ ସବୁ ଆମ ସାଇର ଯୁ ଯେତିକ ସ୍ତ୍ରୀ ଲୋକ ସବୁ ଆ ସବୁ ମାନେ ସାଇ ସାଇକି ଓଷା ହୁଏ। ଯିବି ସନ୍ଧ୍ୟାବେଳୁ ସମସ୍ତଙ୍କ ଘର ଚାଉଳଭଜା ଆଣବି। ହେଠୁ ବହି ପଢିବି ଆଉ ଓଷା କରିକି ହେଠୁ ସମସ୍ତଙ୍କ ଘରେ ସବୁ ସ୍ତ୍ରୀ ଲୋକ ଏ ଓଷା ବହି ଆରମ୍ଭ ହେଲେ ହେଠୁ ସେ ଆସିବେ ଆସିବେ ଗୀତ ଶୁଣିବେ ହେଠୁ ଗୀତ ଶୁଣିକି ଚାଉଳ ଚାଉଳ କାର ଚାଉଳ ଭଜା ମୁଁ କଦଳୀ କ୍ଷୀର ଆଉ କାକୁଡି ଏସବୁ ଭୋଗ ସବୁ ଚକଟା ଚକୁଟି କରିକି ସମସ୍ତଙ୍କୁ ଦେବି। ଆଉ ସମସ୍ତଙ୍କୁ ଦେଇକି ଆଉ ସେ ଓଷା ପଞ୍ଚପାଳି ଚାରି ପାଳି ହବ ପାଞ୍ଚ ପାଳି ଦିନ ମଣ୍ଡା ପିଠା ହବ ଅ ଓପାସ ରହିକି ପିଠା ଭୋଗ ଦେଇକି ସେ ଉଭାନ୍ତି ଠାକୁରଙ୍କୁ।
ସେ
ଏକ୍ଲା ହୁଏ ତ ସେ ଯୋଉ ଭାଦ ଆସିନ ମାସ ବେଳକୁ ଦୁର୍ଗା ପୂଜା ଟାଇମ ନା ସେଇ ଭାଦ୍ରବ ମାସ ବେଳକୁ ବୁଧେଇ ଓଷା।
ାରି ଦିନ ହବଣ
ଚାରି ପାଳି ନା ଚାରି ପାଳି ଆଙ୍କ ଅରୁଆ ଖାଇବ ନା ଅରୁଆ ଖାଇକି ରହିବ ଲାଷ୍ଟ ପାଳି ଦିନ ଉପାସ କରିବ। ଉପାସ କରିବ ମାନେ କିଛି ଖାଇନଥିବ ରା ସେତବେଳକୁ ପୂଜା ସଇଲେ ପୁଣି ଯାହା ପାଣି ପୁଣା ଯାହା ପିଇଥିବ ଆଉ ଓଷା ସଇଲେ ଯାଇଁକି ସେତେବେଳକୁ ସେ ପିଠା ଖାଇକି ଭୋଗ ପିଠା ଖାଇକି ରହିବ। ସେ ଯୋଉ ଯାହାର ପୁଅ ପୋତି ହେଇନଥିବ ସେ ଓଷା ଟା କଲେ ହୁଁ ତାର ହୁଏ। ମାନସିକ କରିକି କରନ୍ତି। ସେ ମତେ ଜଣେ କହିଲା କହିଲା ତମେ ଯମ ଯୋଉ ଇଏ କରିବ। ନାଗଚର୍ତୁଥିୀ ବି ଓଷା କରିବ ଯେ, ମୁଁ କହିଲି ଏଠି କିନ୍ତୁ ଆମର କେହି କରୁନାହାନ୍ତି। ଆମର ଏକୁଟିଆ ଗୋଟେ ଘର କରିକି ରହିଚୁ ଯେ ଉଠି ଆସିଚୁ ଗାଁ ରୁ। ଆଉ ମୁଁ ସେଇଥିପାଇଁ କିଏ ସାଙ୍ଗରେ ଥିଲେ ସିନା ଯିବୁ, ଏକୁଡିଆ ସ୍ତ୍ରୀ ଲୋକଟା କୁଆଡେ ଯିବୁ। । ସେ ତମ ସହିତ ତମ ଗାଁ ପାଖ ଟା ଆମ ଗାଁ, କହିଲି ଦେଖିଆ ତମ ଗାଁରେ କିଏ କରୁଛନ୍ତି ସେଥିପାଇଁ ତମକୁ ମୁଁ ଫୋନ୍ କରିଥିଲି ମୁଁ କହିଲେ କଲେ ମତେ କହନ୍ତ ସବୁ ଜିନିଷ ଆରେ ତମକୁ ଡାକିଦେଲେ ତମେ ପଳେଇ ଆସିବ?
ମୋ ଘର କରୁଥିଲେ ଆସିବା କରିବା।
ହଁ ହଁ ସେଇଥିପାଇଁ ମୁଁ କହିଲି ତମକୁ ଡାକିଦେଲେ ପଳେଇ ଆସିବ ସାଙ୍ଗ ହେଇକି କରିବା ଆଉ।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
ଅ ହଁ। ଏଇ ମତେ ଟିକେ ପୁଣି ଆଣିକି ଆମ ଘରେ ଟିକେ ଛାଡ଼ିଦବ ଆଉ କଣ।
ହୁଁ
ଅଧିକ ଲୋକ ଅଛନ୍ତି ବୋଲି ମୁଁ କହିଲି। ତମେ ମତେ ନେଇକି ଛାଡ଼ିଦବ ଟିକେ। ହୁଁ
କରୁଚି ଆଉ।
ଥିବ ଆଠ ଦିନ ମତେ କହିବ।
ସେଦିନ କହିଲେ ଆଉ କଣ ଯୋଗାଡ କରିପାରିବ। ଥିବ କହିବି ନା।
ମାନସିକ ଥିଲା। ସେଠି ଯୋଉଠି ଜଣେ ବାବା କହିଥିଲେ କହିଥିଲେ ହଉଚି ଯୋଉ କରିବ ଆଉ ସେଇଠି ଉଁ ଠାକୁର ଙ୍କୁ ତମେ ଦବ ଗୋଟେ। ଦାନ କରିବ। ଠାକୁରଙ୍କ ନାଗ ଗୋଟେ କିଣିିକି ଆଣିକି ଆଉ ସେଠି ଠାକୁରଙ୍କ ପାଖରେ ଦେବି ବୋଲି ଆଉ ମାନସିକ ଥିଲା ଆଉ ତ କୋଉଠି ସୁବିଧା ନାହିଁ ବୋଲି ଆମର ଏଠି କେହି ଏପଟେ କରୁନାହାନ୍ତି। ଆଉ ସେଦିନୁ ଆଗରୁ ଆଣିଥେବେ। ସେରା କେତେ ଟଙ୍କା ପଡୁଚି? ଯୋଉ ତମ୍ବା ର ପିତଳର ସୁନାର ରୂପା ର ସବୁ ବିକ୍ରି ହଉଚି ଯିଏ ଯାହା ଦେଇପାରିବ। ସେରା ହଉଚି ମୋତେ କହିଥିଲେ ମୁଁ କିଣିକି ଆଣିକି ରଖିଦେବି।
ସେଠି ପୂଜା କରିବେ। ପୂଜା କରିକି ପୁଣି ନେବେ ନେଇକି ମନ୍ଦିରରେ ରଖିଦେବେ ନା।
ମନ୍ଦିରରେ ଆମେ ଯୋଉ ନାଗ ନାଗୁଣୀ କରୁଚୁ ପୂଜା ସେରା ମନ୍ଦିରରେ ର ତମେ ଯାହା ଘରେ କରୁଚୁ ତାଙ୍କ କୁଠି ଯୋଉଠେ ହେଇଚି ତାଙ୍କ ଘର ର ସେଇ ନାଗ ନାଗୁଣୀ। ପୁଣି ଆର ବର୍ଷ କୁ ପୁଣି ଏଇରା ପୂଜା ହବ। ଆଣିକିନା ଆମର ଥିବ ଘରେ ଆଡୁ ଏରା ବାରଣ ଚାରଣ ରହିବନି। କାରଣ ପୂଜାକୁ ହେଲା ନା। ସେଇଥିପାଇଁ ଏରା ସମସ୍ତେ ରଖିଛନ୍ତି ଯେ ମୁଁ ବି ରଖିଦେଇକି ଆଉଚି ଆଉ।
ହଁ ପୂଜା ହେଇଥାନ୍ତା ସେଇଥିପାଇଁ ଆସିଥିଲେ କାଲି ନା। ସେଇଥିପାଇଁ ତ ଆମର ପୂଜା ଠାକୁର ଆଣିବେ ପୁଣି ସବୁ ଗାଧୁଆ ପାଧୁଆ କରି ସେଇଠି ପୂଜା କରିସାରିଲାରୁ ପୁଣି ସେଇଠି ରଖିବ। ସେଇଆ ହଁ ସମସ୍ତେ କଣ ନିଜ ନିଜ ଘରେ ନିଅନ୍ତିି କି ଆଉ ଭଲ ସେଇଠି ରଖି ପୂଜା କରିବା ନେଇକି ସେଇଠିକି ରଖିଲେ ପ୍ରତ୍ୟେକ ବର୍ଷ ମୁଁ ତାଙ୍କ ସହିତ ତୋମେ ଭାଇ ଯୋଗ ଯାକ ରଖଥିବ। ତୋମ ତୋମ ସହିତ ଯିଏ ଯିବେ ଓଷା କଲିି ପୁଣି ତୋମ ସହିତ ପୁଣି ଆସିବେ।
ହୁଁ। ଭଲ ସବୁ ଯେ ଭଲ ସବୁ ସ୍ତ୍ରୀ ଲୋକ କଣ ଓଷା କରୁଚନ୍ତି?
ମୁଁ କରି କଣ ସମସ୍ତଙ୍କ ଘ-ଘର ଘରିକା କରୁଛନ୍ତି ଆଉ।
ହ
ଏ ମୁଣ୍ଡ ସେ ମୁଣ୍ଡ ତାଙ୍କ ଘର, ମୁଁ ଦେଖ ପନ୍ଦର କଣ କହିଲା ଆକୁ ଆ ହବ ପନ୍ଦର ବର ଖା।
ହୁଁ। ହଁ ବା ସେଇ
ମୋ ପାଇଁ
ଏଇ ସେଇ ସେଇଟା ବି ଆମରି ଯୋଉ ପୂଜା କଲେ ତା କଥା ହେଇକି କରିଦେଇକି ତାଙ୍କ ସାଙ୍ଗରେ କଲେ ଯାଇକି। ଆଉ ପଚାରନ୍ତି ସେ ହଁ ମୁଁ ଯାଇଥିନି ସିଏ ଆଉ ସେକେଣ୍ଡ ଥର ଯାଇଥାନ୍ତି ନା ଆମେ ବି, ଆମେ ବି ସେଇଆ ଖାଇକି ବୁଲି ଫୁଟି ମାରି ଦିଅନ୍ତି, ଆଉ କିଛି ନାହିଁ। ପିଠା କିଛି ଦେଇନି ଏ ବର୍ଷ କରନାହି। ଯାହା ଆମେ ଆସି ପଚାରନି, କି ଏ ବର୍ଷ ଏବେ କେହି ଜାଣିନାହାନ୍ତି ବୋଧେ ଆଉ।
ହୁଁ।
ଏବେ ଓଡ଼ିଆଙ୍କର ବାର ମାସରେ ତେର ପର୍ବ। କିନ୍ତୁ ହୁଁ, ତେର ପର୍ବରୁ କିଏ କୋଉ ପର୍ବ କରୁଛି କିଏ ଜାଣିଲା? ଜାଣଲି, ମୋତେ ଧର ସିଏ କହିଥିଲେ ବୋଲି ଏ ଓଷା କରିବା ପାଇଁ ଆଉ ପୁଅ ପାଇଁ, ମୁଁ ସେଇଠି କନି, ଆଉ ତୋମ ସହିତ କ ଥା ହେଲେ କରିବ ପାଇଁ। ନାଇଁ ଯାହା ହଉ ଆଉ ଏତିକି ଏତିକି ସାହାଯ୍ୟ କର, ସେ ଗୋଟେ ମାନସିକ ମୋର ଆଉ ପୁରଣ ହେଇଗଲେ ଭଲ।
ହଁ ଛୁଆଙ୍କ ପାଇଁ ତ ସବୁ କିଛି ଆମର। ଆଉ କଣ ଅଛି ଆଉ। ଆମେ ଆଉ ଆମର ଆଉ କଣ ସେଇ ଛୁଆଙ୍କ ପାଇଁ।
ଯିଏ ଯା କହିବେ ଆମେ ସବୁ ମୋ ପାଇଁ ଯିଏ ଯାହା କହିବ ମାନେ କରିବା ଲାଗି ବାଧ୍ଯ।
ମୋ
ଖାଇସାଇଲଣି ଦୋଳିରେ ବସଚ।
ମୁଁ
ମୁଁ ତ ଉଁ, ଝିଆରୀ ନାଁ ରେ ଘରେ ସ୍କୁଲ୍ ଗଲେଣି ନା ଅଛନ୍ତି ଘରେ?
ନା ଛୁଆଙ୍କର ନା ଛୁଟି ଅଛି
ଓ ହଁ